ଏ ହଁ
ହଁ ଦିଦି ଶୁଭ ସନ୍ଧ୍ୟା।
ହଁ ହଁ ଗୁଡ଼୍ ଇଭିନିଂ।
କଣ କରୁଚନ୍ତି?
ଏଇ ବସିଥିଲି ଆଉ କୁହ ତମେ?
ହଁ ମୁଁ ସେଇ ବସିଚି ଆଉ ଆଉ କଣ ସନ୍ଧ୍ୟାବେଳେ ଖାଇବା କଣ ହେଇଥିଲା?
ନାଇଁ ମୁଁ ମୋର ଅଭ୍ୟାସ ନାହିଁ ମୁଁ କିଛି ଖାଏନି ତ ଘରକୁ ଗଲେ ହିଁ ଖାଇବି କିଛି।
ଓହୋ ଘରରୁ ଗଲେ ଘରଟା କୋଉଠି?
ଏଇ ଏଇଠି ରହୁଛି ଭୁବନେଶ୍ଵରରେ ବଟ୍ ଇଏ ଘରଟା କେନ୍ଦ୍ରାପଡା।
କେନ୍ଦ୍ରାପଡ଼ା।
ହୁଁ।
ଓହୋ। ଆଉ ମୋ ଘର ତ ବାଲେଶ୍ଵର।
ନା ଆଉ ବାଲେଶ୍ୱର ବିଷୟରେ କୁହ କିଛି ଶୁଣିବା।
ବାଲେଶ୍ଵର ବିଷୟରେ କଣ କହିବି? ବାଲେଶ୍ୱର ତ ବହୁତ ବୁଲିଆ ଜାଗା ଅଛି କେବେ ଆସ ବୁଲିବା ପାଇଁ?
କଣ କଣ ପ୍ଲେସ୍ ଅଛି?
ବାଲେଶ୍ଵରରେ ବୁଲିବା ପାଇଁ ଜାଣିଥିବ ତ ପୁରା କ୍ଷେପଣାସ୍ତ୍ର ଫେମସ। ଚାନ୍ଦିପୁର।
କଣଟା? କ୍ଷେପଣାସ୍ତ୍ର।
ହଁ।
ଆଚ୍ଛା ସେଠି କଣ ଟେମ୍ପଲ୍?
ଚାନ୍ଦିପୁର ସି ବିଚ୍ ଟେ ଗୋଟେ ଆଉ ଆଉ କ୍ଷେପଣାସ୍ତ୍ର ଆମର ଯେଉଁ ଛଡ଼ାଯାଏ।
ଆଚ୍ଛା।
ସେଟା ଅଛି ଇମାମୀ ଜଗନ୍ନାଥ ମନ୍ଦିର। ଅ ମୁଁ କାଇଲି ଇମାମୀ ଜଗନ୍ନାଥ ମନ୍ଦିର।
ଆଚ୍ଛା ଆଚ୍ଛା ଆଉ ଏଇଥିରୁ କଣ ଜଗନ୍ନାଥ ମନ୍ଦିର? ଆ ତୁମର ଟଣା ହେଉଥିବ ରଥ ନା?
ହଁ ରଥ ଟଣା ହୁଏ। ନୀଳଗିରିରେ ଜଗନ୍ନାଥ ମନ୍ଦିର ଫେମସ।
ଆଚ୍ଛା।
ଆଉ ଶିବଙ୍କର ପଞ୍ଚୁଲିଙ୍ଗେଶ୍ୱର। ରାଧା କୃଷ୍ଣଙ୍କର ହଁ ହଁ ବହୁତ ବୁଲିଆ ଜାଗା ଯାଇଛି ଭଲ ବି ଲାଗେ ଜାଗା ଗୁଡାକ।
ହୁଁ ହୁଁ।
ଅହୋ। ଆଉ ଆପଣଙ୍କର କଣ?
ଆମର ତ ଜାଣିଥିବ କେନ୍ଦ୍ରାପଡା ରସାବଳି ଫେମସ ଆଉ। ସେଡି ଆଉ ସବୁ ଜାଣିଥିବ ମାନେ ଆମର ଅଭୟାରଣ୍ୟ ପାଇଁ ଯେଉଁଟା ଭିତରକନିକା ସେଇଟା ବି ଫେମସ୍ ଓଡ଼ିଶା। ସେଗୁଡାକ ଆଉ ହଁ ଯାଇଛି।
ଓହୋ। ହଁ ଆମ ଓଡିଶାର ବହୁତ ବୁଲିବା ପାଇଁ ଜାଗା ଗୁଡାକ ଅଛି।
ହଁ ହଁ ହଁ।
ହୁଁ ଆଉ ରଥ କଣ ପୁରୀ ଯିବା ହଉଛି କି ନାଇଁ?
ନାଇଁ ନାଇଁ ଏଥର ଯାଉନି ତ ବହୁତ୍ ଇଚ୍ଛା ଅଛି ଯିବା ପାଇଁ ରଥଯାତ୍ରାରେ ବଟ୍ ଜାଣିଥିବ ତ କୋଉଭଲିଆ ଇନ୍ସିଡେଣ୍ଟ ବହୁତ୍ ମାନେ ଏକରେ ବହୁତ୍ ଲୋକ ନା ତ ମାନେ ଦର୍ଶନ ହିଁ ମିଳିବନି।
ଦର୍ଶନ ମିଳିବନି ଭଗବାନଙ୍କ ଡୋରିନ ନ ଲାଗିଲେ
ସେଇଟା ବି ଠିକ୍ କଥା ହଁ।
ହଁ ଯେତେ ବାହାରି ଯିବା ପାଇଁ ସେ କିଛି ନା କିଛି ଅସୁବିଧା ହିଁ ହବ ଜଗନ୍ନାଥଙ୍କ ଡୋରି ଯୋଉଠି ଲାଗିନାହିଁ ସେଇଠି କିଛି ବି ହବନି।
ହଁ। ଆଉ କଣ?
ଆଉ କଣ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମମି ଆଉ ଭାଇ, ଦିଦି ଏଇ ସବୁ। ହୁଁ।
ଆ ଆପଣ କଣ କହି ପକାନ୍ତୁ?
ଆଉ କଁ କୁଅ? ଆଉ ରଥଯାତ୍ରା କୁ ଘରକୁ ଯାଇଥିଲୁ ନାଇଁ ଶରୀ ମାନେ ଆମର ଦେବସ୍ତାନ ଦେବସ୍ ସ୍ନାନ ପୂର୍ଣ୍ଣିମା ଯୋଉ।
ନାଁ ନାଁ। ମୁଁ ତ ଭୁବନେଶ୍ୱରରେ ରହୁଚି ବଟ୍ ଘରକୁ ଯାଇନେଇ ରଜକୁ ଘରକୁ ଯାଇଥିଲି।
ଆଚ୍ଛା ଆଚ୍ଛା ଆଉ ରଜ କେମିତି କଟିଲା?
ହଁ ରଜ ଗାଁ ରେ ବହୁତ୍ ଭଲ କଟିଲା। ଦୋଳି ପିଠାପଣା ପୁରା ଗାଁକୁ ଗଲେ ତ ଜାଣିଥିବ ଆଉ ଗାଁ ର ପୁରା ମାହୋଲ୍ ପୁରା ଅଲଗା।
କୋଉ ପିଠା ତମକୁ ପସନ୍?
ମତେ ପୁ ପିଠା ମଧ୍ୟ ରୁ ସବୁ ପିଠା ଭଲ ଲାଗେ ବଟ୍ ଚକୁଳି ପିଠା ମତେ ଟିକେ ଅଧିକା ଭଲ ଲାଗେ ଆଉ।
ଆଚ୍ଛା ଆଉ ସେ ଯୋଉ ମଣ୍ଡା ପିଠା ଆଉ ପୋଡ ପିଠା ସେଗୁଡା କରି ଜାଣିଚନ୍ତି?
କା ହଁ ହଁ।
କେମିତି ହୁଏ କହିଲ?
କୋଉ ପିଠା?
ପୋଡ଼ପିଠା।
ପୋଡ଼ପିଠା।
ହଁ।
ପୋଡପିଠା ତ ଆମର ଚାଉଳକୁ ଚୁନା କରିକି ତାକୁ ଖଳି ଜନ୍ତନ୍ତି। ଜାଣିଥିବ ଖଳିଜନ୍ତା ଯୋଉ ଅରୁଆ ଚାଉଳକୁ ଖଳିଜନ୍ତା ଜାଣିନ?
ନାଇଁ ଜାଣିନି ବଟ୍ ସ ଶୁଣିନି ବି ଆକ୍ଚୁଆଲି ମୁଁ ଫାଷ୍ଟ ଟାଇମ୍ ପାଇଁ ଶୁଣୁଚି ମାନେ
ଓହୋ ଯନ୍ତ ଯନ୍ତଣୀ ବସ୍ କୁହନ୍ତି ଜାଣିଚ ତ ଯନ୍ତଣୀ ଗୋଟେ? ବାସ୍ ସେଇ ଯନ୍ତଣୀରେ ସେ ଚୁନା କୁ ଯୋଉ କୁଟିଥିବେ ସେଇଥିରେ ପକେଇକି ତାକୁ ଗୋଟେ ବ୍ୟାଟର ଟାଇପ୍ ର ପ୍ରସ୍ତୁତ କରିବେ। ତାପରେ ତ ଆମ୍ ଆପଣ ଯାହା ପକେଇ ପାରିବେ ପୋଡ ପିଠାରେ ନଡିଆ ବାଦାମ କାଜୁ ଯାହାବି ଆପଣଙ୍କ ଯୋଉଟା ପସନ୍ଦ ଖାଇବାକୁ ସେଇଟା ପକେଇକି ମାଟିରେ ଗୋଟେ ଥାଏ ଆମର ଏବେ ତ ପ୍ରେସର୍ କୁକର ରେ କରିଲେଣି କିନ୍ତୁ ମାଟ୍ ମାଟିରେ ଗୋଟେ ଥାଏ ପାତ୍ର ଟାଇପ୍ ର ସେଇଥିରେ କଲେ ପୋଡ ପିଠା ଟା ଟେଷ୍ଟ ଟିକେ ଅଲଗା।
ଆଚ୍ଛା।
ଗୋଟେ ଚୁଲି ରେ ବି ହୁଏ ଏବେ ତ ଗ୍ୟାସ୍ ବାହାରିଲାଣି ଛାଡନ୍ତୁ ସେଟା ହୁଏ ଗ୍ୟାସ୍ ରେ ଛାଡ ଚୁଲିରେ ଯୋଉଟା ହୁଏ ସେଇଟା ମତେ ବହୁତ୍ ଭଲ ଲାଗେ। କଦଳୀ ପତ୍ର ଦେଇକି ହଁ ମାଟି ପାତ୍ରରେ କଦଳୀ ପତ୍ ପତ୍ର ଦେଇକି ଯନ୍ତଣୀ ଦେଇକି ତା ଉପରେ ପୁଣି ପତ୍ର ଦେଇକି ତା ଉପରେ ନିଆ ଲ ରଖାଯାଏ। ଗାଁରେ ତ ଏମିତି ପ୍ରସ୍ତୁତ ହୁଏ ମୁଁ ଦେଖିଚି। ଆଉ ଏବେ ଏବେ ତ ବହୁ ସାରା
ଘରେ ବି କେବେ ଆମର ହୁଏନି ଆଉ ମମି ଏକା ନା ତ ସେତ୍ ସେଥିପାଇଁ ସେ ମମି ବି ଜାଣିନି କେ କେମିତି ହୁଏ ସେଇଟା ବାସ୍ ଖାଲି ଶୁଣିଆ କଥା ଭାବୁଥିଲି ତମଠାରୁ ସି
ପାଖରୁ ହିଁ ଦେଖିଥିଲେ ଏଥର ରଜକୁ ଯାଇଥିଲି ଯେ ସେମିତି କରିଥିଲେ ମାଆଙ୍କ ପାଖରୁ ହି ଦେଖିଥିଲି ମୁଁ।
ଆଚ୍ଛା। ଆଉ କଁ କୁଅ?
ଆଉ କଣ ଆପଣଙ୍କୁ କଣ ଭଲ ଲାଗେ ଖାଇବାକୁ?
ମୋର ସେମିତି ସେମିତି କିଛି ନାହିଁ ବାସ୍ ଯାହା ହେଲେ ଚାଲିବ ବାସ୍ ନନଭେଜ୍ ନ ହେବା ଦରକାର ନନଭେଜ୍ ଏତେ ପସନ୍ଦ ନୁହ।
ନନଭେଜ୍ ପସଙ୍ଗ ନୁହେଁ?
ନାହିଁ।
ହ ହଁ ଯାହା ଶୁଣିକି ଭଲ ଲାଗିଲା ଆଜିକାଲି ପିଲା ସବୁ ଭେଜ୍ ନନଭେଜ୍ ଖାଇଲେ ଆପଣ ନନଭେଜ୍ ଖାଉନାହାନ୍ତି?
ନାଇଁ ମାନେ ଖାଏ ବାଟ୍ ମାନେ କଣ ଆଁ ଖାଇନି ମାନେ କଣ ଏମିତି ବେଶ୍ ମାନେ କାଉ ଫୁମ୍ପିଲା ଭଳିଆ ଯେଉଁଟା ଶୁଣି ଥିବେ। ସେଇଭଳିଆ ସେମିତି ମାନେ କରିବାରେ ବି ଏତେ ଇଣ୍ଟରେଷ୍ଟ ନାହିଁ କି କେବେ ମାନେ
ଆଉ ତ ଭଲ ଲାଗେନି ଅଳ୍ପ ଆଉ
ହଁ।
ଶୁଣିକି ଭଲ ଲାଗିଲା ଯେ ଆଜିକାଲି ପିଲାମାନେ ତ ବହୁତ୍ ନନଭେଜ୍ ବହୁତ ଖାଆନ୍ତି। ତମଠୁ ଶୁଣି ଟିକେ ଭଲ ଲାଗିଲା ଯେ ନନଭେଜ୍ ତମେ ଏତେ ଖାଉନ। ଆଉ ଘରକୁ ଯାଇ ସିଲେଇ ନା ଯାଇନାହାନ୍ତି?
କଉଦିନ ରଜରେ?
ହଁ।
ହଁ ରଜକୁ ତ ଯାଇଥିଲି ଘରକୁ ଆମର ବି ଗାଁ ରେ ଗୋଟେ ମନ୍ଦିର ଅଛି ନା ଜଗନ୍ନାଥ ଟେମ୍ପଲ ତ ସେ ଏବେ ଯାଇଥିଲୁ ବୁଲାବୁଲି କଲୁ ସାଙ୍ଗସାଥି ମାନେ ଆସିଥିଲେ ସବୁ ଫିଷ୍ଟି ଫିଷ୍ଟି ବି କରିଥିଲୁ।
ହଁ ହଁ।
ହୁଁ।
ଗାଁ ମାହଲଟି ଅଲଗା ନା?
ହଁ।
ଗାଁରେ ବହୁତ ମଜା ମସ୍ତି ଗାଁ ପରିବେଶ ହିଁ ଭଲ ଲାଗେ ସବୁଠୁ।
ହଁ ଠିକ୍ କଥା। ଆ ନା ଲଗିଇନ କର
ଅ
ଆଉ ପା
ହଁ ଏଇ ସବୁ ଇଏ ଆଉ ରଥରେ ତାଙ୍କ ଯାଉନାହାନ୍ତି ପୁରୀ?
ପୁରୀ ତ ନାହିଁ ଏବେ ତ ଯିବାର ନାହିଁ ନା ଦେଖିବା ନେକ୍ସଟ୍ ଇୟର୍। ହଁ ନିଁ ନି ହଁ ଆଉ ତମେ ଯାଉଛ କି?
ଯିବାର ତ ଇଚ୍ଛା ଆସି ଦେଖିବା ଭଗବାନଙ୍କ ଡୋରି ଲାଗିଲେ ତ ସବୁ ହବ। ନଲେ ନାହିଁ ଯେତେ ଇଚ୍ଛା କଲେ କି ଯେତେ ପ୍ଲାନିଂ କଲେ କିଛି ବି ନାହିଁ। ଦେଖିବା କଣ ହଉଛି ଯିବାକୁ ତ ଇଚ୍ଛା ଅଛି ବହୁତ ରଥ ଯାଇକି ଭଗବାନଙ୍କର ତିନି ଠାକୁରଙ୍କ ରଥ ଟାଣିବାରେ ଇଚ୍ଛା ତ ବହୁତ ଅଛି।
ହୁଁ ହୁଁ ଭାଗ୍ୟ ଦେଖାଯାଉ।
ହୁଁ। ସେଇଟା ତ ହଉନାହିଁ ଆଉ।
ଆଉ କଣ କୁହ?
ନା ଆଉ କଣ କହିବ ବା? କଲ୍ କରିଥିଲି ଭାଇ ଆସିନାହାନ୍ତି କଲ କରିଥିଲୁ କଲ୍ କରିଥିଲି ଦିଦିଙ୍କୁ ହଁ ଚାରିଟା ପାଠଡ଼ାସ
ହାଲୋ।
ହାଲୋ ହଁ କୁହନ୍ତୁ ଶୁଭୁଚି।
ଆଉ ତୁମ ବାଲେଶ୍ୱରରେ କଣ ଫେମସ୍
ବାଲେଶ୍ୱର ଜାଣିଥିବେ ମୁଢୀ ମାଂସ।
ଆ ସେଟା ସେଇଟା ଟିକେ ଆକ୍ଚୁଆଲି ନାଇଁ ନାଇଁ ଜାଣିବାରଥିଲା ସେଇଟା କେମିତି ହେଉଚି?
ଚିକେନ ଯେମିତି ମାଂସ ତ ଯେମିତି ରୋଷେଇ ହୁଏ। ଯେମିତି ନର୍ମାଲି ହୁଏ।
ମାନେ କଣ ମାନେ ସେଟାକୁ କଣ ମଟନ୍ ନା ଚିକ୍ ଚିକେନ୍ ରେଜିଷ୍ଟର ନମ୍ବର୍ ହଁ ହଁ।
ଚିକେନ୍ ମୁ ଚିକେନ୍ ଯେମିତି ଘରେ ପ୍ରସ୍ତୁତ
ହଁ ସେମିତି ତାକୁ ମୁଡି ଗୋଳେଇକି ଦିଅନ୍ତି ନା କଣ? ଆଚ୍ଛା।
ଏଇଟା ତ ଆମର ଫେମସ ଆଉ।
ଆ ଫିର ବି ଫେମସ୍ ମାନେ ତ କିଛି ବି ମାନେ ୟୁନିକ ଥିବ ନା?
ୟୁନିକ୍
ନୋ ଜିର ଟୁ ସିକସ ଜି ଆଚ୍ଛା ହଁଉ କଷ
ଆଉ କଣ? ହଉ। ଆଉ କେବେ କଥା ହବା ତମ ସହିତ କଥା ହେଇକି ମୋତେ ବହୁତ ଖୁସି ଲାଗିଲା।
ହଁ ହଁ ଠିକ୍ ଅଛି ହଉ ହଉ ଠିକ୍ ଅଛି। ହଁ କ୍ୟା ହୋଗା ଇସ୍କା?